ହାଲୋ।
ହଁ କୁହ।
ଆଉ କଁ କରୁଚ?
ଏବେ ଭାଇ ଗୋଟେ ସପୁରୀ କାଟା ହଉଚି ଖାଇବି।
ଅମୋ ହୋ।
ତମେ ସପୁରୀ ଖାଅ?
ଫଳରେ ସବୁ କାଏ କିଛି ଛାଡ଼ ନାହିଁ। ଅଁ।
ଅପୁ ମତେ ବଢ଼ିଆ ଲାଗେ।
ହଁ ମତେ ସବୁ ଭଲ ଲାଗେ ଫଳରେ ସେମତି କିଛି ନାହିଁ।
ହଁ ମତେ ସପୁରୀଟା ଟିକେ ଭଲ ଲାଗେ ଯେ ବିଟ୍ ଲୁଣ ହଉ କି ସାଧା ଲୁଣ ଛିଞ୍ଚି ଦବ। ତ୍ୟାଁ
ଆଉ ବିଟ ଲୁଣ ଦେଇ ଟେଷ୍ଟ କରିନେଇ?
ନାଇଁ ବିଟ୍ ଲୁଣ ଦେଇକି ଖାଇବାକୁ ବଢିଆ ଲାଗିବନା।
ଆଉ ହଁ ନାଇଁ ୟେ ମୋ ଜେଜମା ତାଙ୍କର ତାଙ୍କୁ ଟିକେ ଶୁଭେନି ତ ଟିଭି ଦେଖୁଛନ୍ତି ସାଉଣ୍ଡଟା ଦେଇ ଦେଇଛନ୍ତି ଏତେ ଜୋରେ ଯେ ଜେଜମା।
ଉଁହୁଁ ହୁଁ।
ହଁ ସେ ଏ ସାଉଣ୍ଡଟା ଦେଇ ଦେଇଛନ୍ତି ଜୋରେ ହେ ବାହାରକୁ ଆଇଲି ଆଉ।
ହୁଁ କିଛି କହିପାରିବେନି କହିଲେ ଓଲଟା ତମ ଦୋଷ ହବ।
ଇରେ ବାବା ତାଙ୍କୁ ବୁଝେଇ ବୁଝେଇ ମୋ ହା ଲତ ଟାଇଟ ହେଇଯାଉଚି ଆରେ ମୁଁ ଦେଖେ ଯଉ ନାରୁଟ ହେଲା ବୁଝିଆ ତାଙ୍କ ତାଙ୍କୁ ଯୋଉଦିନ ତାଙ୍କୁ କୁ ମଣିଷ ବୁଝେଇ ପାରିବେନି ପଶୁ ବି ବୁଝେଇ ପାରିବେନି। ମୁଁ ଯୋଉ ନାରୁଟଟା ଦେଖେ ମୁଁ ସେଇଟା ଗୋଟେ ଚ୍ୟାନେଲ ରଖିଛି ମାନେ ସେଇ ଶୋନି ଇଏଟା। ଆ ଆରେ ମଝିରେ ଯୋଉ ବନ୍ଦ କରିଦେଇଥିଲା ଦଉନଥିଲା ହେଲା ଆମ୍ କହିବେ ଆ ସେଟା ତ ଦୋଉନି ଆଉ ମୁଁ ତାକୁ ଏଟାର କାଇଁ ପଇସା ଦେବି ତାକୁ ଆଉଁ ମୁଁ କହିଲି ସେଟା ନଦେଲେ କଣ ସେଇ ଚାନେଲରେ ଅଲଗା କାଟୁନ ଦୋଉନି ଆମେ ଦେଖିଆ କହିଲେ ହେ ଟା ତ ଦୋଉନି ରଖିମୀ ପଇସା କାଇଁ ଦେବି ଏମିତିଆ।
ତାଙ୍କୁ କିଏ ବୁଝେଇବ କହିଲ ତାଙ୍କୁ ବୁଝେଇ ପାରିବନି।
ହଁ।
ଏଟା ଦଉନି ମାନେ ଆଉ କିଛି ହବନି।
ଆଉ କିଛି ହବନି।
ଆମ ଘରେ
କିନ୍ତୁ ତାଙ୍କ ସିରିଏଲ ସିରିଏଲ କଥା ହେଲେ ସିଏ ମତେ କହିବେ ଆ ଏ ଗୋଟେ ଡାଉଣ ମାରି ଦେ ଡାଉଣ ଲୋଡ୍ ମାରି ଦେନୀ ସେ ଆପଟା ଦେଖେ ଟିକେ ଦେଖିନି। ଲାଇନ ଫାଇନ ନଥିବ ଜଉଦୀନ।
ସେ ସେମିତି କଣ ସବୁ କ ସମସ୍ତେ ମୋବାଇଲରେ ଦେଖୁଛନ୍ତି ଆଉ ଆମର ଟିକେ ତୁ ମୋବାଇଲ
ନା ମ ମତେ ମତେ କହିବେ ଆଉ ଟିକେ ଦିଅନ୍ତୁନୁ ଦେଖି ଦିଅନ୍ତି। ଯଦି ମନା କଲୁ କଇବୁ ର ଆଉ ଦେବୀ ର।
ଅ ହଁ ହ ନବୁ ର।
ଆଉ ନବୁ।
ନା।
କୁହନା କୁହନା ଆମ ଆମ ଘରେ ଯଦି ଟିଭି ରେ ସିରିଏଲ ଦେଖୁଥିବେ ଆଉ କିଛି ଲଗା ହେବନି। ମହାବାତ୍ୟା ସିରିଏଲ୍ ରେ ଆସିଛି।
ଆମର ଆମର ବି ସେୟା ଆମର ବି ସେୟା ସେ ପ୍ରଳୟ ହେଇଗଲେ ବି ସେ ସେ ସିରିଆାଲ୍ଟା ଲାଗିବାଟା ଥୟ। ଆଉ ତମେ ଯଦି ଅଧ୍ ମଝିରେ ଚେଞ୍ଜକରଦଲ ସଇ
ସାଉଣ୍ଡ ଟା ଦିଆ ହବ ଗାଁ ଲୋକ ଶୁଣିବେ ଟୋଟାଲି।
ଆ ଯଦି ତମେ ଆଉ ମୋବାଇଲରେ ଚାର୍ଜ ସରିଯାଇଛି। ଏବେ ସେଠୁ ଚୁପ୍ ଯାଉଚି ।
ଏ ନା ଆଉ ଯୋଉ ଅ ତମେ ଯଦି ଚାର୍ଜ ବସେଇଲ କି କଣ ମୋବାଇଲ ଟା କି ଥୋଇଲ ଟିପି ଟିିପି ସାରି ଦେଲୁ ଚାର୍ଜ ଆଉ କଁ କରିବୁ ଯା ବସେଇ ଦବୁ ଯା।
ହଁ।
ଆଉ ତମେ ଖାଇବନି ବୁଲିବନି ଶୋଇବନି ଗାଧେଇବନି ଖାଲି ଦିନ ରାତି ଚବିଶି ଘଣ୍ଟା ଫୋନ ଦେଖିଲ‌।
ହାଁ। ଆଉ ତମେ ଦି ତିନି ଘଣ୍ଟା ପଢୁନ କହିବେ ଏବେ ବସିଥିଲୁ ପଢିବା ପାଇଁ ସା
ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ବସୁ ବସୁ ତ। ତୋ ସାଙ୍ଗର ଛୁଆ ଯାଉନୁ ଦେଖିବୁ କେତେ କଣ ପଢୁଛନ୍ତି କଣ କରୁଛନ୍ତି।
ହଁ ଟାଇମ୍ କଥା କୁହନା।
ହଁ ବା। ସିଏ ତାଙ୍କ ଜେନେରେସନ କୁ ଆମ ଜେନେରେସନ
ହୁଁ।
ସବୁ ବୁଝିବାକୁ ଅଛି। ତାଙ୍କୁ ବୁଝେଇ ବାକୁ ହେଲେ ତାଙ୍କରି ଭାଷାରେ ତାଙ୍କୁ ବୁଝେଇବାକୁ ପଡିବ ନହେଲେ ସିଏ ବୁଝି ବେନି।
ହଁ ବା। ମୁଁ ବା ସେଇ ମୋର ଲାଷ୍ଟ ଭାକ୍ସିନ ଟା ବାକି ଅଛି ବୋଲି! ! ! ! ! ! ! ! ! ! ଟିକେ ଆଇଁଷ ଖାଇ ପାରୁ ନେଇ। ଏତେ ଦିନ ହେଲାଣି।
ତମକୁ କହିଦେଇ ଥିବି ତମେ ଖାଇବନେଇ ବୋଲି ତାହେଲେ ସଇଲା ଆଉ ବେସି ଆଉ ବେଶୀ ଖା ହଁ। ଯଦି ଘରେ କହିଦେଲେ ଖାଇବନି ବୋଲି ସଇଲା ଆଉ ବେଶୀ ଇଛା ହବ ଖାଇବାକୁ ଆଉ।
ହଁ ସେଇପା ମୁଁ ନହଲେ ତ ମତେ ଖାଇକୁ ନର୍ମାଲି ଇଚ୍ଛା ହଏନି ଏବେ କାଇଁ ବେଶୀ ଇଚ୍ଛା ହଉଚି।
ସେତିକି ବେଳେ ଘରେ ରୁ ବେସି କରା ବହୁତ ଆସିବ। ସେତିକି ବେଳେ ଫାଷ୍ଟଫୁଡ ଫାଷ୍ଟଫୁଡ ଯିବାକୁ ସାଙ୍ଗ ଫାଙ୍ଗ ଡାକିବେ।
ହଁ ପା ମୁଁ ଟିକେ ଯାଏଁ ନହେଲେ ଏଇ ସାଙ୍ଗ ଟା ଡାକୁଥିଲା ବବୁଲୁ ପାଇଁ ଏ ପାଖକୁ ଯିବା ପାଇଁ ଆଜି ଆଜି ଯିବାକୁ ଡ଼ା କୁଥିଲା ସାଙ୍ଗାଟା ବବୁଲ ପାଖକୁ ମୁ କଁ ଜାଇ ପାଇଲି ଆଉ ମୁଁ ତାକୁ ମନା କଲି ମୁଁ ତ ଖାଇତ ପାରିବିନି ଯାଇଁ କି। କଁ କରିବି ସେଠି ମୁଁହ ଦେଖେଇବି।
ଆଉ ଥରେ ଆସିବ।
ହଁ।
ଏ ସବୁ ଚା ଆଉ ଫେରେ ଭାକ୍ସିନ୍ ନେଷ୍ଟ କୋଉଦିନ ଅଛିକି।
ଏକୋଇଶି ତାରିଖ।
ଏକୋଇଶି ତାରିଖ ନାଇଁ କଁ କିଣୁଚ ନା ଫ୍ରି ଦଉଛନ୍ତି।
ନା ନା ଫ୍ରି ଦଉଛନ୍ତି।
ହୁଁ ଲା ଷ୍ଟେ ଆଉ ଦେବେନି।
ନା ନା ଏ ଏକୋଇଶି ତରିଖ ଲାଷ୍ଟ।
ସଇଲେ ମରିଯାଉ ତାପରେ ଆଇଁଷ ଫାଇଁଷ ଖାଇବ‌। ତାପରେ ଆଉ ଇଚ୍ଛା ହବନି ଖାଇବାକୁ ଦେଖିବ ଆଇଁଷ।
ଏ ଯୋଉ ଦିନ ପ ଯିବି ଦବା ପାଇଁ ମୁଁ ତାକୁ ସେଇ ଦିନ ପଚାରିବି ମୁଁ କହିବି କ ଏବେ ଖାଇବି ନା। ତା ପରଦିନ ଯିବି ନହେଲେ ସେଇଦିନ ପଳେଇବି ମୁଁ ଯୋଉ ପିଲା।
ହୁଁ ଆଗେ ମୁଁ ଖାଇବି
ତେ ଆ
ଆଉ ରାତିକି କଣ ହାଲୋ।
ରାତିକୁ ଦେଖିବା କଣ ଖାଇବା ଆଉ।
ଆମର ଆଜି କିଏ ପିଠା ପିଠା କରିଛନ୍ତି
ଓ ନାଁ ଆମର ପିଠା ଭଳିଆ ନାନ୍ ଆମ ଆମର ରୁଟି।
ଉ - ଉ - ତମ ପିଠା ଫିଠା ସବୁ ଖାଇବା ଭଲ ଲାଗେ ନା କୋଉ କୋଉ ପିଠା ଭଲ ଲାଗେ ଖାଇବାକୁ?
ହଁର କାକରା ଟିକେ ମୁ ଖାଏ ଆଉ ଯୋଉ ଆଉ ଆଉ ନର୍ମାଲ ଆମର ସେ କଣା ହେଟା କି ପିଠା ବିରି ପିଠା ଯୋଉ ଚକୁଳି ସଇଲା ଆଉ କିଛି ଖାଇନା।
ଆଉ କିଛି ଖାଅନି?
ନା କିଛି ନାହିଁ।
ତୁ ଡେସକ ରୀ ପକାର ପିଠା ସବୁ ଖାଇ ଲ ବେଶୀକରି ଯାହା ଯୋଉ ପ୍ରକାର ପିଛ ସବୁ ଖାଇଛି ଆଉ କାକରା ପିଠା ଆଉ ମଣ୍ଡା ପିଠା ମାନେ କରିକି ଥୋଇ ଦବ ଗୋଟେ ଜେଗାରେ ହେଲା।
ହୁଁ।
ମୁଁ ମୋର ଏକର ଶେଯରେ ହଉତିମି ଆଡେ ଖାଉଥୁମୀ। ସେ ବନ୍ଦ ହବନି କି ଏ କର ସେକର ହବା ବନ୍ଦ ହେବନି। ଆଡେ ଯାଉଥିମି ଗୋଟେ ନେଇ ଯୋଉଥିମି ସେଆଡେ ସେଡେ ଆଡେ ଯାଉଥିମି ଗୋଟେ ନେଇଆସିମି
ନା ମୋର ଯେମିତି ନାହିଁ।
ଆଉ।
ନା ମୁଁ- ମୁଁ ବହୁତ କମ ଖାଏ ମାନେ ପିଠା ପିଠା।
ପିଠା ମତେ ଭାରି ଭଲପିଠା ମତେ ଲାଗେ ଆଉ ହେଲା ମିଠା ମାନେ ମୋ ଜୀବନ ମାନେ ମିଠା ଲେ ମତେ ଆଉ କିଛି ଟେ କହିବ ଦେଖାହବନି। କେମିତି ଆଗେ ସେ ମିଠା ତି
ଓ ହଁ ମାନେ ମିଠା ବୋଲାଏ ହଁ ମିଠା ବଲାଏ।
କୋଡିଏ ଟା ରସଗୋଲା ଧରସିବ ନା।
ହଁ।
ହ୍ୟାଲୋ। ଟା ଆିବ ନଲେ ଆମ ଘର ଆମ ଘର ଲୋକ ଦଶଟା ଖାଇଥିଲେ ମୁଁ ଏକୁଟିଆ ଦଶଟା ଖାଇଥିଲି
ହଁ, ମୁଁ ବି ସେଇ ସେମ।
ଖାଉଥିଲି ଯେ କିନ୍ତୁ ମୁଁ ନିଜେ ଗଣିକି ହିସାବ ରଖିଥିବି।
ନା ନା ମୁଁ ହିସାବ କରେ ନା।
ଆଚଛେ ଖୋଲା ହେଲା।
ନାଇଁ ନାଇଁ ମାନେ ହିସ ହବାନ ଖୋଲା ହବ ଗଣିମି କେତେଟା ଟୋଟା ଆରେ ମୁଁ ଖାଉଥଥିଲି ଯଦି ଆଉ କିଏ ଖାଇଦେ ମୁଁ ପଚାରିବି କିଏ ଖାଇଛିି।
ନା ନା ମୁଁ ବଜାର ନା ଖୋଜେ ଆଉ।
ମସ୍ତେ ଭାରି ଭଲ ଲାଗଛି ଆଉ ଯୋଉ ଇଏ କୁହ ତ କାଜୁ କରିଥିଲ। ସେଇଟା ଭାରି ବଢେଇ ପାଖରେ ଚୁଚୁମି। ଏଟା ପକେଇ ଚୁଚୁ ଚବେଇ ଏଟା ଚୁଚୁ। ପାରେ ପେ ଚୁଚଚିର ବଡେ ଲାଗଗଯ
ହଁ।
ଲଡ଼ୁ ଟା ଟିକେ ଯୋଉ ଲଡ଼ୁ ଟା କୋଉଟା କହିଲ ସେ ଯୋଉ ପାଁସ୍ ଟଙ୍କିଆ ଯୋଉ ଇଏ ଲଡ଼ୁ ଟା ସେଇଟା ମୋତେ ଭଲ ଲାଗେ ଆଉ ଆରଟା ମଜା ଲାଗେ ଭଲ ଲାଗିବ।
ହଁ ମ-ମତେ ବେଶୀ ଏଇ ଯୋଉ ଆମର ଛେନାପୋଡ଼ ଷ୍ଟିମ ଏଇଗୁଡ଼ା ସବୁ ମୋର ମାନେ ବଢ଼ିଆ।
ହଁ ଏଟା ଖାଇବ ଗୋଟେ ଅଲଗା ପ୍ରକାର ମତେ ମ ବୋହୁତ ଭଲ ଲାଗେ ।
ଆ ଛେନାପୋଡ଼ ଷ୍ଟିମ ହଁ।
ଖାଉଥିବି ଯଦି ଖାଉ ଆଚ୍ଛା ଆ ଭୋକ ଟାଇମ ରେ ଖାଇବ ମାନେ ଖାଇଦବ କଷିକି ମେଞ୍ଚେ।
ଏରା ମୁଁ ବା ଏଇ ଯୋଉ ମୋମୋ ଖାଇବା କୁ ଯାଏ ମତେ ଷ୍ଟିମ ମୋମୋ ଭଲ ଲାଗେ ମତେ ବଏଲ ମାନେ ଇଏ ମ୍ ଇଏ ଟା ଭଲ ଲାଗେ ନା। ହ
କେ ଏଫ ସି ଭଲ ଲାଗେନା?
ହୁଁ କେ ଏଫ୍ ସି ଭଲ ଲାଗେ ନା କି ଛଣା ଭଲ ଲାଗେନା ମୋର ଷ୍ଟିମ୍।
ଷ୍ଟିମ୍ ଭଲ ଲାଗେ ଟୁବୁଲୁ ଖାଇବ ଗୋଟେ ପ୍ଲେଟ ମୁଁ ଖାଇବି ଦି ପ୍ଲେଟ୍।
ହଁ।
ତୁବୁଲୁ ଭାଇ ବେଳେ ବଳେ ଖାଇବ ଦିଟା ପ୍ଲେଟ ମୁଁ ଖାଇଥ୍ ଖାଇଲେ ତିନିଟା ପ୍ଲେଟ ବି ଖାଇ ଦିଅନ୍ତି। ଟୁବୁଲୁ ରହିଯୀବ ଖାଇବା ପାଇଁ ରାଜି ହବନି ମୁଁ ସେଇଥିପାଇଁ ଖାଏନି।
ଚଟୁଆଣୀଟା ରାଗ ଲାଗେ।
ନା ମ ମୁଁ ଚଟୁଣି ସହିତ ଖାଏ ଚଟୁଣି ବି ନା ମଜା ନାହିଁ ପା। ଯାହାହେଲେ ଟିକେ ଡୁବେଇକି ଖାଇବି ଟୁବୁଲୁ ଜମା ନବନି ସେ ରେଡ ଚଟଣୀ ଟ ହ୍ୱାଇଟ ଖାଲି ନବ।
ହୁଁ।
ତା ଜୀବନ ପଳେଇବ ହେଲେ ସେ ନବନି।
ନା ନା ମୁଁ ନେବି ଦିଟା କିନ୍ତୁ ମୁଁ ଖାଇବାକୁ ମାନେ
ମୁଁ ସୁ ସା ହୋଉଥିବି ଖାଉଥିବି। ମୁଁ ଗୁପଚୁପରେ ବରଂ ଏତେ ରାଗ ଖାଏ ନାହିଁ କିନ୍ତୁ ସେଟାରେ ଅଧିକ ଖାଏ।
ହୁଁ ସେବେ ବି ତାର ଇଏ କରିଦେଲେଣି ଉଁ ଭେଜ ନନ ଭେଜ ମୋମୋ ବି କରୁଛନ୍ତି।
ଆଉ ସବୁ କରୁଛନ୍ତି ନା ମତେ ଭେଜ୍ ଭଲ ଲାଗେ ନନ ଭେଜ ବି ଏତେ ଭଲ ଲାଗେ ନା।
ଭେଜ ଟା କଣ କି ଭେ
ତମ ନେଟୱାର୍କ ପ୍ରୋ-ପ୍ରୋବ୍ଲେମ୍ ହୋଉଚି ମ।
ମରିଆ।
ହଁ ପ୍ରବଳ ରହୁଛି ଖାଲି ଅଟ୍
ଚାଲୁଥିବ ଟିକେ ଯଦି ନେ ଓହୋ ବର୍ଷା ହୋଉଚି ତ ସେଇରାକ ଟିକେ ପ୍ରୋବ୍ଲେମ ଆଉ।
ଅ ହଁ।
ଏବେ କ୍ଲିୟର ଶୁଭୁଚି ତ?
ହଁ ହଁ ଏବେ କ୍ଲିୟର ଶୁଭିଲା। ହଁ ଏବେ କ୍ଲିୟର ଶୁଭିଲା ବା। ଆ ବେଳେବେଳେ ରହି ଯାଉଛି ତ ସେଇଥିପାଇଁ ଏମିତି କହିଲି।
ମୁଁ କହିଲି ଭେଜ ଅଧିକ। ନନ୍ ଭେଜରେ ଅଳ୍ପ ଅଳ୍ପ ଦେବେ ଭେଜ ଟା ଖାଇବା ବଢ଼ିଆ ଲାଗିବ କିନ୍ତୁ।
ହଁ ମତେ ଭେଜ ଭଲ ଲାଗେ।
ମୁଁ ମୋମୋ ଫାଷ୍ଟ କେବେ ଖାଇଥିଲି ଜାଣିଚ ଥରେ ହଁ ଥିଲ ଯଉ ବ୍ଲ ସିଧା ରେ ଗୋଟେ ଟୋକା ଟା
ଏଇ କି ସରସ୍ଵତୀ ଜୁଏଲର୍ସ।
ହଁ ସେ ପାଖେରେ ସେ ପୁଅ ପିଲା ଟା କରିଥିବ ଟୋକା ଟେ।
ହଁ ତାଙ୍କ ସେ ରାହୁଲ୍ ତାଙ୍କ ନାଁ ସେ ଚିହ୍ନା ଆମର।
ହଁ- ହଁ ତା ହଁ- ହଁ ତାରି ପାଖରେ ତ ଆଉ ସେ ବଢିଆ କରେ।
ହଁ ସେ-ସେ ଆମର ତ ସେଠି ଡେଲି ଆଉ ଆ ଟୁବୁଲ ମୋର ଧରା ବନ୍ଧା ହ ସପ୍ତାହରେ ଦିଥର ଖଣ୍ଡେ ସେଇଠି।
ହୁଁ- ହୁଁ ସେ ତାରି ପାଖେରେ ଖାଇବା ବଢିଆ ଲାଗିବ ସେ ଭଲ କରୁଚି ପିଲାଟା। ତାର କଥା ବି ବଢିଆ କଥାବାର୍ତ୍ତା ତାର ସବୁ ଭଲ୍
ହଁ କୁହିକା ରେ ରୋଲ୍ କୁହିକାରେ ସେ ଭଲ କରେ। ସମସ୍ତ ଙ୍କ ଠାରୁ ଯେତେକ ଅଛି କୁହିକାରେ ଯେତେ ଅଛି ଆମେ ସବୁ ଟ୍ରାଏ କରିସାରିଲୁଣି ତା ସେଇଠି ହିଁ ଭଲ ଲାଗୁଚି।